ହାଲୋ ନମସ୍କାର ନମସ୍କାର ଭଲ ଅଛ?
ହଁହଁ ହଁ ସେମିତି ଆଉ ଖରାରେ। ସଢୁଛୁ ଆଉ। ଆପଣଙ୍କର ସେପଟ ପାଣିପାଗ? ହଁ ଆମର ଏତେ ନାଇଁ, ବର୍ଷା ଫର୍ଷା ହଉଚି, କିନ୍ତୁ ଯେବେ ଖରା ହଉଚି ଭୀଷଣ ହଉଚି ଆଉ। ହୁଁ।
ଆମର ସନ୍ଧ୍ୟାବେଳେ ଥଣ୍ଡ ପାଗ ଟିକେ ଥଣ୍ଡା ଅଛି। ଆଉ ଆପଣଙ୍କର ଆଡେ ଏ କଉ ଫଳ ବହୁତ ମୁଁ ଚାଲିଚି?
ଏବେ ତ ଖରା ମାସରେ ଯେହେତୁ ସେଥିଲାଗି ବୋଲି ଆମ୍ବ ଆଉ ଜାମୁକୋଳି, ବରକୋଳି ଆଉ ଆପଣ ଦେଖିବେ କୁସୁମ ବୋଲି ଗୋଟେ ଅଛି ଫଳଟେ ହେଲା। ସେଇ ଏଇ ସବୁ କୋଳି ଜାତୀୟ ଫଳ। ଟାଙ୍କୁ ଜାତୀୟ ଫଳ ସବୁ ଏଇ ଯୋଉ ଖରା ମାସରେ ଆମର ଉଁ ହଁ ଏରିଆରେ ଅଧିକ ମାତ୍ରାର ହୁଏ।
ଆ-ଆ ଆପଣଙ୍କୁ ଜାମୁ କୋଳି ଭଲ ଲାଗେ?
କୋଳି ମତେ ବୋହୁତ ପସନ୍ଦ କାହିଁକି ନାଁ ତାର ଯୋଉ ଟେକ୍ସଚରଟା ଅଛି ମତେ ସେଇଟା ପସନ୍ଦ ତାର ଯୋଉ କଂସା କଂସ ଟିକେ କଂସା ଲାଗେ ସେଉଡ଼ାକ ମତେ ସେ ଜିନଷ ପସନ୍ଦ ଆଉ ତାର ଯୋଉ ପ୍ଲମ୍ ଟା ଅଛି ତାର ଯୋଉ ମାଂସାଳ ଜିନିଷଟା ଅଛି ସେଟା ଯୋଉ ପୁରା ସ୍ ସ୍ମୁଥ ହେଇକି ଅଛି। ତାକୁ ଖାଇଲା ଅଳୁକୁ ଗୋଟେ ଭଲ ଲାଗେ। ତ ମତେ ସେ ଜିନିଷଟା ବୋହୁତ ଭଲ ଲାଗେ ତା ଉ ପାଟିକୁ ଗୋଟେ ଥଣ୍ଡା ଲାଗେ ହୁଁ। ହଁ ପଣସ ବେ ହୁଏ ଆମ ଆଡ଼େ।
ଆମ ପଟେ ପ୍ରଣ ପଣସ ପ୍ରଚୁର ମାତ୍ରାରେ ହୋଉଚ୍ ଯେ
ଆଚ୍ଛା ଆଚ୍ଛା ପଣସ ଆପଣ କଞ୍ଚା ପଣସ ପଛନ୍ଦ କରନ୍ତି ତରକାରୀ ସହିତ ନାଁ ପାଚିଲା ପଣିସ?
ନାଇଁ ପ କ ତରକାରୀ ଗୁଡ଼ାକରେ ତ ଆମର କଞ୍ଚା ପଣସ ୟୁଜ୍ ହୋଉଚି। କିନ୍ତୁ ନର୍ମାଲ୍ ଖାଇବା ଟାଇମରେ ଆମର ସବୁବେଳେ ଉ କ ପା ସିଲା ପଣସି ହିଁ ୟୁଜ୍ ହୋଉଚି।
ହଁ ହଁ ହଁ ପାଚିଲା ପଣସକୁ ଏମିତି ନର୍ମାଲି ଆପଣ କଞ୍ଚାରେ ଖାଇଦିଅନ୍ତି ନାଁ? ହଁ ହଁ ଆଚ୍ଛା ଆଚ୍ଛା। ଆମ ଆଡ଼େ ହଁ ହଁ ଟେଷ୍ଟ୍ ଅଲଗା ଥାଏ ଆଉ ଯେହେତୁ ତାର ମାଂସ ଅଂଶ ତଟା ବୋହୁତ ଅଛି ସେଥିପାଇଁ ତାକୁ ଖାଇଲା ଅଳୁକୁ ବି ବୋହୁତ ଭଲ ଲାଗେ ଆଉ ଆ ଆପଣ ଯଦି ଭୋକରେ ଥିବେ ସେ ଜିନିଷଟାକୁ ଯଦି ଖାଇଦେବେ ହଁ ହୁଁ ହୁଁ ହୁଁ ହୁଁ ହୁଁ ହଁ ସିଏ ତ ଅନେକ ତମ ଗୋ ଟା ଅଲଗା ପ୍ରକାର ସେଇଟା ଗୋଟେ ସବୁ ଟେଷ୍ଟ୍ ରୁ ଗୋଟେ ଅଲଗା ଥାଏ ହଁ।
ଆପଣଙ୍କର୍ ବୋହୁତ ମାତ୍ରାରେ ଚାଲିଚି।
ଆମ ଆଡ଼େ କଣ କରନ୍ତି କି ସେଇ ପାଚିଲା ପଣସକୁ ଅ ଆମ ଏରିଆରେ? ଉଁ ଆମ ଏରିଆରେ ମୁଖ୍ୟତଃ ଅ ଉଁ ଦଣ୍ଡନା ଚ କରାଯାଏ। ହେଲା ତାପରେ ଠାକୁରାଣୀ ଯାତ ହଁ ହଁ ହଁ। ତାପରେ ଠାକୁରାଣୀ ଯାତ୍ରା ହୋଉଥାଏ। ଠାକୁରାଣୀ ଯାତ୍ରା ଅ ଗଞ୍ଜାମରେ ଦୁଇ ବର୍ଷ ହେଲେ ଅ ଆମର କନ୍ଧମାଳ ଏରିଆରେ ଦୁଇ ବର୍ଷ ସେମତି ଖୋର୍ଦ୍ଧା ଆଡ଼ୁକୁ ସେମତି ଏମିତି ହେଇକି ଠାକୁରାଣୀ ଠାକୁରାଣୀ ମା ଅ ମାଙ୍କର ବୋହୁତ ଭକ୍ତ ଥାଆନ୍ତି। ବୋହୁତ ଆଡ଼ମ୍ବର ହିସାବରେ ଅ ଫୁଲବାଣୀରେ ଅ ବୌଦରେ ଅ ବରମପୁରରେ ଦୁ ଗୁଡ଼ାଏ ଜା କାରେ ଠାକୁରାଣୀ ଯାତ୍ରାଟା
ଆପଣ ସେ ଆପଣ ସେ ଯାତ୍ରା ଦେଖିବାକୁ ଯାଆନ୍ତି ନାଁ ନାଇଁ।
ହଁ ଯାଏ ମୁଁ ମୁଁ ସପରିବାର ଆମେ ସମୁ ଯାଉ ଆଉ ସପରିବାର ଉଁ ସବୁ ଯାତ୍ରା ଦେଖୁ ମୀନା ବଜାର ବି ବସେ ସେ ମୀନା ବଜାର ଜିନିଷ ଆଣୁ ଏବଂ ଯାହାବି ସବୁ ଅ ଯାତ୍ରାରେ ମୁଖ୍ୟତଃ ଗୁଡା ଭେରାଇଟିର ଜିନିଷ ଆସେ ନୂଆ ନୂଆ ଜିନିଷ ଆସେ ଆଉ ସ୍ପେଶିଆଲି ଝିଅ ମାନଙ୍କ ପାଇଁ ବହୁତ ଗୁଡାକ ଜିନିଷ ଆସେ ଚୁଡ଼ିଠୁ ଆରମ୍ଭ କରି କାନର ଏବଂ ଆମେ ଦେଖିବା ବୋଲେ ଠା- ଠାକୁରାଣୀ ଯାତ୍ରାର ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ସବୁ ବିକିଥାନ୍ତି। ଏବଂ
ଆଜ୍ଞା ମୋତେ ଗୋଟେ ଜିନିଷ ବୁଝେଇ ପାରିବ କାଶ୍ମୀରୀ ଯେହେତୁ ଆପଣ ଜଣେ ଝିଅ ଆପଣ ଗୋଟେ ଜିନିଷ ବୁଝେଇ ପାରିବେ ମୋତେ କାଶ୍ମୀରୀ ଚୁଡି କଣ ଭିତରେ ମାନେ କ କଣ ମାନେ ବିଶେଷତା କଣ ଅଛି?
କାଶ୍ମିର ଚୁଡି କାଶ୍ମିର ଚୁଡି ସେମିତି ମୁଁ ତ ଏତେ ଜାଣିନି କିନ୍ତୁ ଯାହା ଶୁଣିଛି କାଶ୍ମୀର ଚୁଡି ମାନେ ସେଇ ଯୋଉ ଶଙ୍ଖାର କଲରଟା ଥାଏ ତାର- ର ଭେରାଇଟି ଡିଜାଇନ୍ ହେଇକି ଥାଏ କାଶ୍ମୀର ହଁ ଲାଲ କଲର ହଁ ଲାଲ ରଙ୍ଗର ବି ବିଭିନ୍ନ ପ୍ରକାର ରଙ୍ଗର ଥାଏ କିନ୍ତୁ କାଶ୍ମୀର ଚୁଡି କୁହନ୍ତି କାଶ୍ମୀର ଚୁଡ଼ି ପିନ୍ଧିଲେ ଝିଅର ଯୋଉ ସୌନ୍ଦର୍ଯ୍ୟ ଟା ଭଲ ଭାବରେ ପ୍ରକାଶିତ ହୁଏ। କୁହନ୍ତି ଏବଂ କାଶ୍ମୀରୀ ଚୁଡ଼ି ତାର ଏମିତି ନର୍ମାଲି ଆପଣ କୋଉଠି ମାର୍କେଟରେ କିଣିପାରିବେନି ସେଟା କାରିଗର ରଖନ୍ତି ଏବଂ କାରିଗର ତାକୁ ଉ ଅଲଗା ଭାବରେ ତାକୁ ସ୍ପେସିଆଲି ଗୋଟେ ସମୟ କାଢିକିି ବିକନ୍ତି ସେଥି ଭିତରେ ଯଦି ଆପଣ କାଶ୍ମୀର ଚୁଡି ପାଇଲେ ଦେନ ଆପଣ ସୌଭାଗ୍ୟ ଅଟନ୍ତି।
ଆମର ଏପଟେ କାଶ୍ମରୀ ଚୁଡି ବହୁତ ବ ବିକ୍ରି କରାଯାଏ। ଯାଇଥାଏ।
ଆଚ୍ଛା ଆଚ୍ଛା କୋଉଠି ଆପଣଙ୍କର କାରଖାନା ସେମିତି ଅଁ ସେମିତି କିଛି ଅଛି କି ଆପଣଙ୍କ ଏ
ନାଇଁ କାରଖାନା ନାଇଁ କିନ୍ତୁ ଯୋଗ ଯାଇଥାଏ।
ହୁଁ ହୁଁ ହୁଁ ହୁଁ ଗୋଟେ ବ୍ୟକ୍ତି ଆସିକି ଘର ଘର ବିକନ୍ତି କି?
ଆଜ୍ଞା ସେ ଯୋଉ ଫେର ବାଲା କୁହନ୍ତି ସେମାନେ ଯୋଉ ଫେରୀ ବାଲା କୁହନ୍ତି ସେ ଫେରୀ ବାଲା ମାନେ ଆସିକି ଗାଁ ଗାଁ ବିକ୍ରି କରନ୍ତି। ଆଉ ବହୁତ ଶସ୍ତାରେ ବି ମିଳିଥାଏ।
ହଁ ହଁ ହଁ ସେଇ ଆଗ କାଳର ଆ
ସେ
ହଁ। ହୁଁ ହୁଁ ଆଗ କାଳର ଯୋଉ ଥାନ୍ତି ଆମ ମୋର ମା ମୋର ଆଈ ଜେଜେମା ଏମାନଙ୍କୁ ସବୁ ନାଲି ଚୁଡି ନାଲି ଟିକିଲି ନାଲି ନେ ପୋଲିସ ଏ ସଂ ଆଉ ଯୋଉ ଆମର ଭାରତୀୟ ପରମ୍ପରା ଅଛି ଏଇ ପରମ୍ପରା ଏଇ ଆମର ଆଭିଜାତୀୟ କୁ ଆଉ। ତିଆରି କରିବା ଲୋକ ଏମାନେ ତ ନାଲି ଯୋଉ ରଙ୍ଗର ଜିନିଷ ଯୋ ଥାଏ ତ ସେଇଆାକୁ ଟିକେ ଅ ମନ ଆକର୍ଷଣ ହେଇଯାଏ ତା ପ୍ରତି ଝିଅ ମାନଙ୍କର ଅ
ଆମର ପରମ୍ପରାକୁୁ ଭାରତୀୟ ନାରୀ ମାନେ ବଜାୟ ରଖି ଛନ୍ତି।
ପରମ୍ପରା କୁ ଆଜି ପର୍ଯ୍ୟନ୍ତ ଭାରତୀୟ ନାରୀ ମାନ ବହୁତ ମାତ୍ରାରେ ତାକୁ ବଜାଇ ରଖିଛନ୍ତି। ହଜ।
ସେ ଆମରି ପରମ୍ପରା ଦେଶ ବିଦେଶରେ ପରିଚିତ। ନାଇଁ ଠାକୁରାଣୀ ଯାତ୍ରା ଆମ ଗଟେ ଦଣ୍ଡ ନାଚ ଖରା ଦିନେ ଦଣ୍ଡାନଚ ଦଣ୍ଡନାଚ ହୋଇଥାଏ।
ଆଚଛା ଆଚଛା ଆଛା। ଯଉମାନେ ମାନସିକ ର ଖନ୍ତି, ସେମାନେ ଦଣ୍ଡ ନାଚ କରନ୍ତି ନାଇଁ। ହଁ ଆଚ୍ଛା ଆଚ୍ଛା ଆଚ୍ଛା ଆଛା ହୁଁ ହୁଁ ହୁଁ।
ଭକ୍ତମାନେ ଦୁଇ ଉପାସ ରହିବେ ତାପରେ ଯଉ ଦିନ ଯା ତ୍ରା ହଉଥିବ ସେଦିନ ସେମାନେ ପୁରା ନିଆଁ ତାତିକି ଥିବ ସେ ନିଆଁରେ ଚାଲନ୍ତି ନିଜର ମାନସିକ ପୂରଣ କରିବା ପାଇଁ ଉଁ ଥା ଅ ଅନ୍ୟ ଲୋକ
ହୁଁ ହୁଁଁ ହୁଁ। ଆଚ୍ଛା ସେଇଟା ସବୁ ଯେତିକି ଜଣ ଦଣ୍ଡୁଆ ଥାଆନ୍ତି ସମସ୍ତେ ସେ ଚାଲନ୍ତି କି?
ଦ ଦଣ୍ଡ ସମସ୍ତେ ଚାଲିବେ। ତାପରେ ଆଉ ଯଉ ଭକ୍ତ ଅଲଗା ଭକ୍ତ ମାନେ ଆଜ୍ଞା ସବୁ ଦଣ୍ଡ ମାନେ ଚାଲିବେ। ଆଉ ଯଉମାନେ ଭକ୍ତମାନେ ଥିବେ, ସେମାନେ ବି ଚାଲନ୍ତି। ସେମାନଙ୍କର ମାନସିକ କିଛି ଥାଏ।
ହୁଁ ହୁଁ ହୁଁ ହୁଁ ହୁଁ। ମାନସିକ ଥିଲେ ସେଗୁଡାକ ଚାଲିବେ ନାଇଁ କି? ଆଚ୍ଛା ଆଚ୍ଛା। ଆଚ୍ଛା ସିଏ କଷ୍ଟ ହୁଏନି ନିଆଁରେ ଚାଲିଲା ବେଳକୁ?
ମୁଁ ମୁଁ ତ ଆଜ୍ଞା ଏତେ ଜାଣିନି କିନ୍ତୁ ସେମାନେ କୁହନ୍ତି କଷ୍ଟ ଟ ହୁଏନି କିନ୍ତୁ କଣ ନା ତାଙ୍କର ମାନସିକ କ ଥାଏ, ତ ସେମାନେ ମାନସିକ କରିବା ପାଇଁ ତାଙ୍କୁ କିଛି କଷ୍ଟ ଜଣା ପଡେନି। ଯେ ଏତେ କଷ୍ଟ ହେଲେ ବି ସେମାନେ ସହିଯାଆନ୍ତି।
ହୁଁ ହୁଁ ହୁଁ ହୁଁ ହୁଁ। ମାନସିକ ଥାଏ ଯେହେତୁ ସେ ଗୋଟେ ଆ ନିଜର ମ ମନରେ ସେଇ ଆ ମାନେ ଦୁ ଦୃଢ ହୋଇକି ହଁ। ଦୃଢ ହୋଇକି ସେ ଶ୍ରଦ୍ଧା ରେ କରନ୍ତି ଆଉ।
ସେଇଟା କୁହନ୍ତି ଠାକୁ
ଛା ହଁ ହଁ। ହଁ ହଁ। ଆଉ ମୁଁ ଶୁଣୁଥିଲି କଣ ଦଣ୍ଡ ନାଚରେ, ଆ ଯଉ ରୋଷେଇ କରନ୍ତି ସେମାନେ ଆ ସେ ଏମିତି ଛେ ଚା ହିଁ ଖାଆନ୍ତି ଛେଚିକିନା ଖାଆନ୍ତି। ସେମିତି କିଛି କା ଟନ୍ତିନି। ଆଉ ଗୋଟେ ଥରରେ ହିଁ ତାହା ସିଝା ହୁଏ। ଏମିତି କଣ ଅଛି କି?
ଆଜ୍ଞା ଜାଣିଛନ୍ତି ସେଇ ଖାଦ୍ୟ ସେଇ ଖାଦ୍ୟ ବହୁତ ସ୍ଵାଦିଷ୍ଟ। ସେ ବିନା ପିଆଜ ରସୁଣରେ ସେଇ ଖାଦ୍ୟ ବନା ଯାଇଥାଏ ଆଉ ସେଇ ଖାଦ୍ୟକୁ ସେମାନେ ରାତି ବାରଟା ପରେ ଖାଆନ୍ତି ଯେତେବେଳୁ ପୁରା ଶ ପୁରା ଏରିଆ ଶୁନ୍ ଶାନ୍ ହେଇଯିବ, ସେତେବେଳେ ସେମାନେ ଖା ପିଅ କରନ୍ତି।
ଆଚ୍ଛା ଆଚ୍ଛା କେତ୍
ତାଙ୍କର ତାଙ୍କର ବି ଗୋଟେ ତାଙ୍କର ବି ଗୋଟେ ନିୟମ ଅଛି। ରାତି ବାରଟା ପରେ, ରାତି ବାରଟା ପରେ ଯେତେବେଳେ ସବୁ ପୁରା ଶୁନଶାନ୍ ହେଇଯିବ ସେତେବେଳେ ସେମାନେ ଖାଇବେ। ଆଜ୍ଞା କେ ଯେମିତି ନ ନ ନଦ ଦେଖିବେ ଆଉ ସେମିତି କିଛି ଶବ୍ଦ ଶୁଭା ବି ଯିବନି। ଯଦି ଗୋଟେ କୁକୁରଟିଏ ବି ଭୋକିଦେଲା ତାଲେ ତାଙ୍କର ଖାଇବା ସେଦିନ ବନ୍ଦ୍ ହେଇଯିବ।
ହଁ ହଁ ଆଉ ଖାଆନ୍ତିନି ସେଇଗୁଡାକ? ହୁଁ ହୁଁ ହଁ ହଁ। ହୁଁ ହୁଁ ହୁଁ।
ବର୍ତ୍ତମାନେ ଯୋମ୍ ଯିଏ କିି ଅଅ?
ହୁଁ ହୁଁ ।
ଆମନ୍ତ୍ରଣ କରାହେବ ସେ ହେବେ ତାଙ୍କର ପରିବାର ହେବ ତାଙ୍କ ବନ୍ଧୁବାନ୍ଧବ ହେବ। କୁଟୁମ୍ବ।
ହୁଁ ହୁଁ ହୁଁ ହୁଁ, ଓ ସେମାନେ ବି ଏଇ ଏଇ ଯୋଉ ଇଏରୁୁ ଖାଇବେ ନାଇଁ କି, ହୁଁ ହୁଁ ହୁଁ।
ଆଜ୍ଞା ତାଙ୍କର ତାଙ୍କର ଯେ ବନ୍ଧୁବାନ୍ଧବ କୁଟୁମ୍ବ ପରି ସହପରିବାର ସମସ୍ତେ ଖାଇବେ।
ଅ ହଁ ହଁ ଯୋଉମାନେ ମାନସ୍କ ଯୋଉ ପରିବାର ମାନସିକ କରିଥିବେ।
ଆଜ୍ଞା ଆଜ୍ଞା ଯିଏ ଖା ମାନସିକ କରିଥିବ ଆଉ ଯୋଉମାନେ ଖାଇବାକୁ ଦଉଥିବେ।
ହୁଁ ହୁଁ ହୁଁ ହୁଁ। ହୁଁ। ଆଉ ଆଉ କଣ ପର୍ବପର୍ବାଣୀ ହୁଏ? ହଁ ମୁଁ ବୁଲାବୁଲି କରିବା ପାଇଁ ବହୁତ ଭଲ ପାଏ ଆଉ ଆପଣଙ୍କର ଏରିଆରେ କଣ ଏମିତି ବୁଲାବୁଲି ଜାଗା ଅଛି ହୁଁ। ଯେଭଳି ଜଳପ୍ରପାତ କଣ କଣ ଅ?
ଆମ ଏରିଆରେ ପ ବହୁତ ବହୁତ ପ୍ରସିଦ୍ଧ ଜାଗା ହଉଛି କପିଳାସ।। କପିଳାସ ସପ୍ତ ଶଯ୍ୟା ଆଉ ଗୋଟିଏ ଉଦ୍ୟାନ ଅଛି। ହରିଣ ଉଦ୍ୟାନ ବୋଲି କୁହନ୍ତି। ଆଉ ରାଜାଙ୍କର ନଅର ବି ଅଛି।
ହୁଁ ହୁଁ ହୁଁ ହୁଁ। ହଁ ହଁ ଆପଣଙ୍କର ବରହମପ ହଁ। ମୁଁ ଯଦି ଆମେ ଦେଖିବା ଲୋକଙ୍କର ମାନସିକରେ ମାନସିକରେ ଯାହାବି ଚିନ୍ତା ଥିବ ବ୍ୟଥା ଥିବ ଏଇ ଏମିତି ବୁଲାବୁଲି। କଲେ ଟିକେ ସେମାନଙ୍କର ଏଇ ଯୋଉ ବ୍ୟଥା ଯାହା ବିି ଥାଏ ମାନସିକ ବ୍ୟ ଥା ବି ଟିକେ କମ ହେଇଯାଏ ଏବଂ ଟିକେ। ମନରେ ଖୁସି ଆସ। ସେମାନଙ୍କୁ ତ ବୁଲାବୁଲି କରିବାଟା ହଁ। ତ ବୁଲାବୁଲି କରିବା ଟା ବି ନିହାତି ଆବଶ୍ୟକ ଆମେ ଯେପରି ଦେଖିବା ଆମର। ହଁ ଗଜପତି ଜିଲ୍ଲା ଯଦି ଦେଖିବା ଜିରାଙ୍ଗ ବୋଲି ଗୋଟେ ଅଛି ହଁ ହଁ ଜଞ୍ଜାଳମୟ ଜୀବନରେ ହଁ। ଜଞ୍ଜାଳମୟ ଜିନ୍ ଜୀବନରେ ଯଦି। ଯଦି ସମୟ କାଢିକି ଆମେ ଯଦି ଜିରାଙ୍ଗ ଭଳିଆ ଜାଗା ଯିବା ତ ସେଥିରେ କି ଶାନ୍ତି। ଏଥିରେ ଯୋଉ ଶାନ୍ତି ଅଛି। ମାନେ ଆପଣଙ୍କୁ ସମୟ କାଢିଲେ ହିଁ ମିଳିବ ତ। ସେଇ ଯେଉଁ ନିହାତି। ଆଁ ଭାବେ ଜିରାଙ୍ଗ ଆମେ ଯଦି ଦେଖିବା ସେଠି ଅ ବୁଦ୍ଧଙ୍କୁ ଫଲୋ କରିବା।
ଆଜ୍ଞା ବୁଦ୍ଧଙ୍କର ସବୁ ନିୟମ ସେଇଠି ରହିଛି।
ଏବଂ ସେ ମନ୍ଦିର ହଁ ଏବଂ ସେ ମନ୍ଦିର। ଏବଂ ସେ ସୁନ୍ଦର ଯୋଉ ଆକର୍ଷଣୀୟ ଜିନିଷ ଗୁଡାକ ଅଛି ମନକୁ ବହୁତ ଲୁଭେଇ ଥାଏ ହୁଁ। ହଉ ତେବେ ସାର୍।
ଆଜ୍ଞା ଆପଣଙ୍କର ବି ଟାଇମ ହୋଇଯାଇଥିବ। ଆଉ।
ହଁ ହଁ କୋଉଥିରେ ଆପଣଙ୍କୁ ବି ଅଶେଷ ଅଶେଷ। ଧନ୍ୟବାଦ ହଉ ହଉ ହଉ।